ହାଲୋ।
ହାଲୋ। ହ୍ୟାଲୋ ହ୍ୟାଲୋ।
ହଁ ଶୁଣା ଯାଉଛି। ଏଥିରେ ମିଉଟୁ ଅପସନ ନାଇଁ?
ମ୍ୟୁଟୁ ଅପସନ୍ ନାହିଁ।
ବସିଛି ଆଉ।
ସେଇଟା ଏଇଥର କଁ?
ଓହୋ କେତେ ସମୟ ଲାଇନରେ ରହିବାକୁ ପଡିବ? କେତେ ସମୟ ଲାଇନ ରେ ରହିବାକୁ ପଡିବ? ହ୍ୟାଲୋ।
ଉଁ।
ରୁଟି।
ଆଉ କଣ?
ଆଜି ଆଉ ଭଜା।
ମୁଁ କହିଲି ଆ ରୁଟି ଖାଇଥିଲୁ? ହଁ ଆଉ କିଛି ନୁହଁ?
ନା ଭଜା। ଆଜି କ୍ଲାସ ଯାଇନୁ?
ହୁଁ। ନା ନା ଆଜି ଶନିବାରେ ଶନିବାରେ ରବିବାରେ କ୍ଲାସ ବନ୍ଦ ଥାଏ।
ସକାଳେ?
ମୋର ଚାରିଟା ଆଳିଆ ତିନିଟାଳିଆ କ୍ଲାସଟା ସକାଳୀଆ ନୁ? ଆଗୁରୁ ସୁ ଖରା ସକାଶୁ ଆଡେ ଦିଟାରେ କ୍ଲାସ ହଉଥିଲା ଏବେ ବର୍ତ୍ତମାନ କିନ୍ତୁ ସରି ଆଗରୁ ଖରା ଥିଲା ବୋଲି ତିନିଟାରେ କ୍ଲାସ ହଉଥିଲା ତିନିଟା ରୁ ଏବେ ସାଢ଼େ ଦିଟାରୁ ସାଢେ ଛଅଟା ହବ।
ଉଁ ଆଚ୍ଛା। ଆଉ ସକାଳ ବେଳା ଏଠିକି ଟିଉସନ୍ କମ୍ପିଟେଟିଭ କ୍ଲାସ୍।
ଚିଠି କି ଯାଉନି ଆଉ କ୍ଲାସ କରିବାକୁ ଇଛାହଉନି ଯିବାକୁ ଦେଖିବା ଯିଆଉ। ଟେ ବନ୍ଦ ହେଇଯାଇଛି ଗୋଟେ ସପ୍ତାହ ହେଲି ଇଆଉ।
ହୁଁ।
ଆଉ ଗୁଲୁ କଣ କରୁଛି?
ସେ ଶୋଇ ପଡିଲାଣି। ଇଝି ଅରିକା କ୍ଲାଉ ଛନ୍ତି ଝିଅ ଏଇଠି ଖେଳୁଥିଲା ଏଇନା ଶୋଇବାକୁ ଗଲା।
ଉଁ ହୁଁ। ଆଉ ଘରୁକୁ କଉ ଦିନ କ ଆସିବୁ?
ଯିବି ମାମୁଁ ନେଇକି ଗଲେ ଯୋଉଦିନ ଯିବେ ସେଦିନ ଯିବି ଆଉ। ଆଉ କଣ କରୁଛୁ ଖାଇସାରିଲୁଣି?
ହଁ ଖାଇକି ଆଇଲି ଏଇନେ ଜଷ୍ଟ।
ମୋ ବ୍ୟାଗ୍ରାଉଣ୍ଡୁରେ କଣ କଥା ଶୁଣା ଯାଉଛି।
କିଛି ଶୁଣା ଏତେ ଏନଜ ନାହିଁ ଶୁଣା ହଉନି ଚଳିବ।
ଆଚଛ
ଆରେ ତୋ ଏକ୍ସାମ୍ କେମିତି ଗଲା। ଆର ଏକ୍ସାମ୍ ଟା
ଭଲ ଆରେ ଏକ୍ଜାମ୍ ଭଲ। ମୁଁ ଚାଳିଶ୍ ଟା ଚାଳିଶ୍ ଟା କ ସନାଟେଣ୍ଡ କରିଛି।
ଚାଳିଶ୍ ଟା ଖୁସି ଆଟେଣ୍ଟ କରୁଚି ଭଲ କଣ କଲା ମେ ବି ଶହେ କୋଚିଂ ଥାଏ ନା!
ଶହେ କୋଷିଁ ଥାଏ। ହେଲେ ଚାଳିଶ୍ ଟା ମୁଁ ଭାବୁଛିି ଯେ ମୋର ଠିକ୍ ହବ ବୋଲି ତ! ଆଉ କରିଚି।
ଚାଳିଶ୍ ଟା ଠିକ୍ ହେଇଗଲେ ଆର ଆଈ ଆରେଇ ଚାକିରିତୁ ପାଇଯିବୁ।
ନାଇଁ ନାଇଁ ଫାଷ୍ଟ ତ ଟିକେ ନର୍ ଭସ୍ ବସିଥିଲି ସେଇଥିପାଇଁ ଅ ଦେଇଛି ମୁଁ ଏତେ ଆଶା ନାହିଁ। ମୋର ଜଷ୍ଟ ପ୍ରାଇ
ଏଥର କ ବିଇଡି ଫିଇଡି ପକେଇଲୁ?
ନା ପି ଜି ଟା ସରିଯାଉ ବିଇଡି ପକେଇବି।
କଣ?
ଏବେ ପିଜି କରୁଛି ନା ପିଜି ଟା ସରିଯାଉ ବିଇଡି କରିବି ଆଉ
ପିଜିଟା କରୁ ମାନେ ତ ରେଗୁଲାର ନୁହଁ ତୁ ତ ଡିଷ୍ଟାନ୍ସ ରେ କରୁଛୁ?
ହଁ ପଢ଼ିବାକୁ ଟାଇମ୍ ହଉନି କାମ।
ତାପରେ ଯୋଉ ଡିଷ୍ଟାନ୍ସ ମାନେ ତୋ ହିସାବରେ କଣ?
ହଁ
ଅନ୍ୟ କିଛି କୋର୍ସ ତ କରିବି ବୋଲି ତ ସେଥିପାଇଁ ଡିଷ୍ଟାନ୍ସ ପିଜି କରୁଛି ନା! ନା ଖୁସିରେ ଡିଷ୍ଟାସରେ ଲୋକ ପିଜିି କରନ୍ତି।
ହ ନା କମ୍ପିଟେଟିଭ୍ କରିବି କରିବି କମ୍ପିଟେଟିଭ୍। ସେ ଏଇଆ ଗୋଟେ ମାଇଣ୍ଡ ସେଟ୍ ହଉନି ଆଉ
ମୁଁ ତତେ ବିଇଡି କଥା କହୁଛି ତୁତୁ ମୁଁ ତତେ ବିଇଡି କଥା କହୁଛି ତୁ କମ୍ପିଟେଟିଭ୍ କଥା କଣ କହୁଛୁ?
କମ୍ପିଟେଟିଭ୍ ବି କଲେ। ଅ ସେ ବିଇଡି ବି ସେଥିରେ କରିପ
ହୋଉଛି, ବିଇଡି ଏକ୍ଜାମ୍ ଟା କାହିଁ ଦେଇନୁ?
ଦେଲିନି ଏଇଥିପାଇଁ ମୁଁ ଏକ୍ ରେ ତ ପ୍ରାକ୍ଟିସ୍ କରିନଥିଲି। ତାପରେ ଏଇ ଯଦି ବିଇଡି କରୁଛୁ ମନେଙ୍କର ପିଜି ଡିନ୍ସସ୍ ରେ କଲି ତାପରେ ବିଇଡି କରୁଚି ଆଉ ମନେକର ପିଜି ଯୋଉଦିନ ଏ ଯେମତି ହ ମୋର ତାପର ଦିନ କି ଏ ସେଇଦିନ ପଡ଼ିଯିବ ବିଡି ବିଇଡି ର କୌଣସି ଏକଜାମ୍ ପଡ଼ି ଯିବ ମୋର ଅ ସେମିଷ୍ଟାର୍ ପଡ଼ିଯିବ। ତ ମୁଁ ଏକ୍ଜାମ୍ ଦବାକୁଯାଇପାରିବିନି ନା ଏଠିକି ଯାଇପାରିବି ନା ସେଠିକି ଯାଇପାରିବି କଣ ପାଠ ପଢ଼ିବି?
ହ
ମାନେ ତ କଣ ଯୋଉ ଏମିତି ମେଣ୍ଟାଲିଟି ଦୁନିଆରେ କାହାର ନଥିବ ବୋଧେ ତୁ କଣ ଭାବିକି ରଖିଛୁ ମାନେ ତୁ ମାନେ ତୋ ହିସାବରେ ହେଇଯିବ ଯୋଉ ଦିନ ପିଜି କୋଉଦିନ ବିଇଡି
ନାଇଁ ସେମିତି ହବନି ହଁ ହେଇପାରେ କ ହେଇପାରେ ନା?
ହେଇ ହେଲେ ତ ସେଠି ଯଦି ଗମେଣ୍ଟ ବିଡି ହେଇଯିବ ତ ଗମେଣ୍ଟ ବିଇଡି ଏଗ୍ଜାମ ଦବୁ
ତ ବିଇଡ଼ି ତାହେଲେ ତ ବିଇଡ଼ି ଯେତେବେଳେ ଆସେ ସିଟି ଏଗ୍ଜାମ୍ ଆସେ ପ୍ଲସ୍ ଥ୍ରୀ ପିଲା ପଢୁଥିବେ ପ୍ଲସ୍ ପ୍ଲସ୍ ଥ୍ରୀ ଲାଷ୍ଟ ସେମିଷ୍ଟାର୍ ପଢୁଥିବେ ସେତିକିବେଳେ ଆସିବେନା ତାଙ୍କର ଆଉ ଗୋଟେ ଗୋଟେ ପିଲା ଛାଡିକି ସେ ସେଠି ଏଗ୍ଜାମ୍ ଦେଇକି ଯାଆନ୍ତି ହେରି କଲେଜ ଛାଡିକି ଯାଆନ୍ତିି ହେରି ତ କଣ ପାଇଁ ଏମିତି ଗଲା ଯଦି ଏ ଏଇ ଏଗ୍ଜାମ ଟା ପରେ ହେଇଥାନ୍ତା
ଥା ବିଇଡି ବିଇଡି ଏଗ୍ଜାମ ପାଇଁ ଓ କେତେ ପାଁଶହ ହଜାର କି ଲକ୍ଷ ଟଙ୍କା ଖର୍ଚ୍ଚ ହଉନି ପ୍ରଥମ କଥା ତମେ ଏ ଗଜାମ୍ମଟା ଆଟେଣ୍ଡ କରିବ ହଁ ତୋର ଯଦି ସିଆଡ଼େ ପିଜି କରୁଛୁ ତ ଯଦି ତୋ ଏଗ୍ଜାମ ଡେଟ୍ ରେ ହେଇଗଲା ତୁ ସେଠି ପ୍ରାରରୁଟି କାକୁ ଦେବୁ କାରଣ ବିଟ୍ ଯଦି ତୋର ସେତେ କନିନ୍ସ ନାହିଁ ଯେ ମୁଁ ବିଇଡି ଟ ର୍କକ୍ କରିଦବି ତ ଓଭିଅସଲି ତୁ ପିଜି ଦେବାକୁ ଯିବୁ ଆଉ ତୁ ଯଦି ଜାଲା ତ ବୋଧେ ସେତିକି କନଫିଡେନ୍ସ ଅଛି ଯେ ମୁଁ ଅ ନାଇଁ ବିଡ୍ ଟା କ୍ରାକ୍ କରିଦେବି ଏଇଥରକ ଏଜାମ ଟା ଏ କ୍ରାକ୍ କରିଦେବି ମୋର ଯେତେ ଯାଲେ ଏଇଥରକ ଏଗ୍ଜାମ୍ କ୍ରାକ୍ କରିବାକୁ ହବ କହଲେ ତୁ କୋଉଟା କଣ ଦବ କହୁଛୁ ମତେ କହୁନ ବିଇଡ଼ି ଦବାକୁ ଯିବୁ ଏଥିରେ ଭାବିବାର କଣ ଅଛି ଆଉ ତା ମାନେ ନୁହଁ ଯେ ଗୋଟେ ବର୍ଷ କୋଉ ବର୍ଷ ଏମିତି ହେଇଯାଇଥିଲା ଯେ ବିଡି ପିଜି ଗୋଟେ ଦିନ ପଡିଯାଇଥିଲା ବୋଲି ତୋର ହବ ତାପରେ କଣ ବିଇଡି ମୁଁ ତ ଜାଣିନି ଭଲ କି ତ କଣ ମୁ ବିଇଡ଼ି ଏ ଗ୍ଜାମ୍ ଓଡିଶାରେ ଗୋଟଏ ଦିନ ହୁଏ ସେମିତି ତ ନଥିବ ନା ଅଲଗା ଅଲଗା ଦିନରେ
ହଁ ସେଇ ତ ସେଇ ତ ଏ ତ ବିଇଡି ଏଗ୍ଜାମ ଗୋଟେ ଦିନରେ ନଥାଏ ନା କି ପିଜି ଏ ଗ୍ଜାମ ବି ଗୋଟେ ଦିନର ସବୁ ଜାଗାରେ ହେଇନଥାଏ
ମାନେ ତୁ କଣ କହୁଚୁ ପିଜି ଏଣ୍ଟ୍ରାନ୍ସ ବି ଦେବୁ ନା କଉ
ନା ଏଣ୍ଟ୍ରାନ୍ସ କଥା କହୁନି ମୁଁ ସେମିଷ୍ଟାର କଥା କହୁଛି ଯୋଉମାନେ ପିଜି କରୁଛନ୍ତି ଏଣ୍ଟ୍ରାସ ଦବା କଥା ନାଇଁ ଏଣ୍ଟ୍ରାସ ବିଇଡି ଏଣ୍ଟ୍ରାସ ନା ପିଜି ଏନ୍ତ୍ଟ୍ରାନ୍ସ ମନେ କଲେ ମୁଁ ବିଇଡ଼ି କ୍ରାକ୍ କରିଦେଲି ହେଲା ଏଗ୍ଜାମ ଦେଇକି କ୍ରାକ୍ କରିଦେଲି ବିଇଡି ଏ ମୁଁ ଆଡ଼େ ଡ଼ିସ୍ ଡିସ୍‌ପ୍ଟାନ୍ସ ରେ ପିଜି କରୁଚି ଉଇଥି ବିଇଡ଼ି
ତୁ ତାହଲେ ଯଦି ଏଗ୍ଜାମ କ୍ରାକ୍ କରିବା କଥା କହୁଛୁ ତୋର ଡିଷ୍ଟାନ୍ସ ରେ ପିଜିଠୁ ଗମେଣ୍ଟ ବି ସେଟା ଭ୍ୟାଲ୍ୟୁ ବହୁତ ଅଧିକ ମୂଲ୍ୟ ବହୁତ ଅଧିକ
ଜାଣିଛି
ତୁ ଗୋଟେ ଡିଷ୍ଟାନ୍ସ ରେ ପିଜି କରିବୁ ଯାହା ମାନେ ଇକ୍ୱାଲ କେମିତି କରିଦଉଛୁ ହେଲାଣି ହେବେନି ସ୍ଵର୍ଗ ବା ପାତାଳ ଭିତରେ ଯୋଉ ଫରକ ସେଇ ଭଳିଆ ଗର୍ମେଣ୍ଟ ବିଇଡି ପାଇଚୁ ତା ସହିତ ଡିସ୍‌ଣ୍ଟାନ୍ସ ବିଇଡ଼ି ଦରକାର ନାଇଁ ହଁ ଆଉ ଗୋଟେ କଥା ତୁ ଏ ଯୋଉ ବାହାନା କରୁଛୁ ହଁ ଏମିତି ତ ନାହିଁ ତ ଯଦି ଧର ମୁଁ ଆଟେଣ୍ଡ ନକରି ପାରିଲିି ତ ମୁଁ ପିଜି ହେଇପାରିବନି ଆଉ ଥରେ ପେପର ଦବୁ ନା ଗୋଟେ ବ୍ୟାକ୍ ବୋଲି ଜିନିଷ ଅଛି ଯ ଆଉ ଥରେ ଆମେ ଏଗ୍ଜାମ୍ ଟା ଆଟେନ୍ ନ କରି ପାରିଲେ ଧର କୌଣସି ପ୍ରୋବ୍ଲେମ ସକାଶୁ ଯଦି ହେଇଟା ବ୍ୟାକ୍ ଲାଗିଗଲା ବ୍ୟାକ୍ କ୍ଲିୟର କରିବୁ ପଛରେ
ହଁ ଯେ ମୁଁ ପ୍ରିପେୟାର ହେଇନଥାଉଚି ତ ମୁଁ ସେଥିପାଇଁ ମୁଁ ଦେଖିଲି ଗୋଟେ ଦର୍ଶ କରୁଛି
ସବୁବେଳେ ଲକ ସାଥ୍ ଦିଏନି ମାନେ ସରି ଭୁଲ କହିଲି ସବୁବେଳେ ତୁ ଯୋଉଟା ଭାବୁଥାଉ ସେଇଟା ହବନି ମୋ ଲାଇଫରେ ମୁଁ ଏମିତି ବହୁତ ପିଲାଙ୍କୁ ମିଟ୍ କରିଛି। ଯୋଉମାନେ ସେତେ ନା ପ୍ରିପେୟାର ସେ ନିଜେ ବି କୁହନ୍ତି। ଭାଇ ନାଇ ମୁଁ ଏତେ ଏମିତି ପ୍ରିପେୟାର ନାହିଁ କିନ୍ତୁ ଏକ୍ଜାମ କ୍ରାକ୍ ମୁଁ ତେଣୁ କଲି ପଢାପଢି ଟିକେ ହାଲେ କେ ଫୁଲେ କି ବେଶୀ ଖାଲି ବେଶୀ ନୁହଁ ମାନେ ପଢାପଢି କରୁଥିଲେ ନା କି ବୁଲୁଥିଲେ ଭାଣ୍ଡା ମି କରୁଥିଲେ ଆଉ ମୋର ହେଇଗଲା ଏକ୍ଜାମ ଟା ଓଡ଼ିଶା ଓଡ଼ିଶା ପୋଲିସ ଏ ଏମିତି ସବୁ ହେଇଗଲା ମୁଁ ବହୁତ ପିଲାଙ୍କୁ ଦେଖିଛି ସୋସିଆଲ ମିଡିଆରେ ବି ବହୁତ ଜାଗାରେ ଦେଖିଛି ତ କହି ବାର କଥା ହେଲା ଏକ୍ଜାମ ଦବାର ଅଛି ଏକ୍ସାମ୍ ଦେଲେ ବହୁତ କିଛି ଶିଖିବାକୁ ମିଳିବ। ଆଉ ଏକ୍ସାମ ଦେଲେ ଗୋଟେ ତୋର ସେଠୀ କନଫିଡେନ୍ସ ଫିଲ୍ଡ ହବ ଗୋଟେ ମୋଟିଭେସନ୍ ଗୋଟେ ପ୍ରକାର ମିଳିବ। ତ ଏକ୍ସାମ ତ ଦବାକୁ ପଡିବ ନା ଯଦି ଗୋଟେ କିଛି କରିବାକୁ ଚାହୁଁଛ।
ହୁଁ
ହଉ ଛାଡ ଆଉ କୋଉଦିନ ଗୋଟେ ସମସ୍ତି ସାଙ୍ଗମାନଙ୍କ ସହିତ କଥା ହଉଥିଲି କୋଉ ଦିନ ଗୋଟେ ବ୍ୟାଚ୍ ଫିଷ୍ଟ କରିବେ ବୋଲି ସମସ୍ତଙ୍କୁ କହୁଥିଲି।
କଣ ଟିୟୁସନ ନା ସ୍କୁଲ ହେଲେ ସ୍କୁଲ ରେ ତ ତୁ ନଥିଲୁ।
ନାଇଁ ନାଇଁ କୁହ ହଁ ଟିୟୁସନ୍ ବ୍ୟାଚ ଫିଷ୍ଟ୍ ଗୋଟେ କରିବି ବୋଲି କହୁଥିଲି। ତ କେଉଁଦିନ ଦେଖିକି କରିବା ସମସ୍ତେ ଆଉ ସମସ୍ତେ ଏତିକି ନାହିଁ ତ ସେ ବଡ ଗୁରା ଆଉ ଏତେ ବର୍ଷ ପରେ ଗୋଟେ ଅଡ କରିବା ଚେଷ୍ଟା କରିବ ସମସ୍ତେ ସାଙ୍ଗସାଥି କଥାବାର୍ତ୍ତା ହେଇକି ଆସିବାକୁ। ହ୍ୟାଲୋ
ହଁ ହଁ ମୁଁ ତ କହୁଛି ତୋତେ ତତେ ଏକୋଇଶି ବର୍ଷ ହେଲାଣି ବୋଧେ?
ହଁ ଏକୋଇଶି ହେଇଗଲେଇ।
ହଁ ଏବେ ଯୋଉ ଆମର ଇଲେକ୍ସନ ହଉଛି ସେଇଥିରେ ଠିଆ ହେଲେ ଭଲ ହୁଅନ୍ତା।
କଣ ମୁଁ ତୋତେ ବ୍ୟାଚ କଥା କହୁଛି ତୁ ଇଲେକ୍ସନ କଥା ମତେ କହିବୁ।
ନାଇ ନାଇଁ ମୁଁ ବାସ ସେମିତି କହୁଥିଲି। ହୁଁ।
ବ୍ୟାଚ ଫିଷ୍ଟ କରିବା ଯେ ତ
ହଁ ମୁଁ ପଞ୍ଚାୟତ
କଣ ଏବେ ତ ଇଲେକ୍ସନ ହବ ଆମର ବୋଧେ ଏବେ ସରପଞ୍ଚ ଇଲେକ୍ସନ ହବ ନା ଏ ମେ ଲେ ଏମ ପି।
ଛାଡେ ସେ କଥା ଆଉ ଆଉ
ନାଇଁ ପୂର୍ଣ୍ଣିମା ମତେ ମିଛ କଥା କହୁଥିଲା। ହ୍ୟାଲୋ
ହ୍ୟାଲୋ। ଉହୁଁ।